ହାଲୋ।
ହଁ ଆଣ୍ଟି କଣ କରୁଥିଲେ?
ଆଉ କ କର ମୋ ଆଖି
କଣ କରୁଥିଲେ? ଆଣ୍ଟି ଟିକେ ନେଟୱର୍କ କୁ ଆସନ୍ତୁ।
ତ ବାହାରକୁ ଆସିଲି ତ। ରହ ମୁଁ ଶିଡିକି ପଳାଏ। ହଁ କ୍ଷୀର ସିଜଉ ଚିଲ ମା।
ଯେ ତାର
ହଁ ତୁ କଣ କରୁଚୁ?
ମୁଁ ଏଇଠି ବସିଥିଲି ଆଉ।
ହୁଁ, ହୁଁ ଆଉ କଣ କ ରଜ ପ୍ରୋଗ୍ରାମ୍ ଡ୍ରେସ୍ ପତ୍ର ଆଣିଲୁ ନା ନାହିଁ?
ହଁ ରଜ ପାଇଁ ଯୋଉ ଫୋନ୍ ଅନଲାଇନ୍ ଅର୍ଡର୍ କରିଦେଇଥିଲି ଡ୍ରେସ୍ ସେ ଆଜି ଆସିଛି ମୋର।
ଅଁ, ହଁ। ଏଥର ତାହେଲେ ତୋର ରଜ ଟା ଆଉ ନାଇଁ? ଓ ହୋ, ହଁ। ଆଉ ହଉ ତୋମ ସେକଡ ଝିଅ ମାନେ ସମସ୍ତେ ହିଁ ରଜକୁ ପିନ୍ଧନ୍ତି ନାଇଁ?
ଆଜ୍ଞା।
ରଜ ଟା ତ ନିହାତି ଝିଅ ମାନଙ୍କର ଝିଅ ମାନେ ଯାହାବି ହଉ ପିନ୍ଧିବେ ଆଉ, ଲୁଗା ପିନ୍ଧି ଶିଖିଲୁଣି ନା ନାଇଁ?
ଆଜ୍ଞା ଆଣ୍ଟି।
ହଁ ପିନ୍ଧି ଶିଖିଲୁଣି ହଁ ଭଲ।
ହ
ତମର ସେଠି ଏଇ ଯୋଉ ମାତୃଶଣୀ ହଉଛି ସବୁ ଝିଅ ମାନେ ଲୁଗା ପିନ୍ଧି ଯାଉଛନ୍ତି ନା ଡ୍ରେସ?
ଡ୍ରେସ୍ ଆଉ ଯେତେବେଳେ ମାନେ କାହାର ଆଗମନୀ ଥିବ ମାନେ ଆଚାର୍ଯ୍ୟ ଦେବ କି ଅବିନ୍ଦ ଦାସ ଥିବେ
ହୁଁ।
କେତେବେଳେ ମାନେ ଇଏ କରିଦଉଛୁ ଆଉ ମାନେ ଶାଢ଼ୀ ପିନ୍ଧିକି ଯାଉ।
ହଁ ହଁ।
କି ବଡ ଉତ୍ସବ ହେଲା
ହୁଁ ହଁ।
ଆଜ୍ଞା।
ହଁ ଭଜନ ଫଜନ ଗା ଆାଉ
ହଁ ଆଜ୍ଞା।
ହଁ।
ଆ ଯାଜନ ମତେ ହେଲେ କରିଆସିନି
ଆସିବ ଆସିବ ଏଇତ କିଛି ନ ଯାଜନ କଣ କହିଲେ ଏଇ ଯୋଉ ତୁ କହିଲୁନି ହଁ ଆଚାଦବ ଅବିନ୍ଦ ଆସିଲେ ମୁଁ ଶାଢୀ ପିନ୍ଧେ ବୋଲି
ହୁଁ।
ଏଇଗୁଡା ଯାଜନ ଆଉ କଣ କ ମା
ହଁ ଯେ ଆଣ୍ନ୍ତି ଏଇ ଯୋଉ ମାନେ ଯେତେବେଳେ କୁହନ୍ତି ଡାକନ୍ତି ଏ ଯାଜନ କରିବାକୁ ଆସ ବୋଲି ସେତେବେଳେ ମୁଁ କିଛି କହିପାରୁନି ଆଉ ନହେଲେ ଏମିତି ସମସ୍ତଙ୍କୁ କୁହେ ଡିପ୍
ହଁ ଆଉ ହୁଏ ସେମିତି କାଁହିକି ନା ସବୁୁଠି ଛିଡା ହେଇକି କହିବାର ସାହସ ଟା ଆସେନି ତେଣୁକରି ଧୀରେ ଧୀରେ ଦେହଟା ବି ଥରିବ ଫାଷ୍ଟ ଟାଇମ ଠିଆ ହେଲା ବେଳକୁ ଦେହ ଥରିବ। ଥରେ କହିଦେଡୁ ଚାଲିଲ ଆଉ ଠାକୁରଙ୍କ କାମ ନେଲେ ଯାଜନା ଆଉ କହିଲେ କିଛି ନହିଁ ଯୋଉ ଗୋଡା ଆମ କରୁଛେ ସେଗୁଡା କହିବା ମେନ୍ ତ। ତୁ ଅନ୍ୟମାନଙ୍କୁ କହିପାରୁଛୁ ଏଇଟା ହେଲା ତୋର ମେନ ଆଉ ଏଗୁଡା ହେଲା ମ୍ୟାନେଜ ତୁ ନାଇ ଏଗୁଡା କୁହ ଆଉ ଆ ଦେକୁ କହିଲ ତୁ ଯୋଉ କ୍ରିମ ଟା ଲଗେଇକି ତୋ ମୁହଁର ଗ୍ଲେଜ ଟା ବାହାର କରିଛୁ ସେଇଟା ମତେ କହ। ଯେ ମହାନ୍ତି ଏଇ କ୍ରିମ ଟା ଲଗେଇଟା ହେଲା ଯ ରେ ଏଇଟା କହିବାଟା ହେଲା ଆଉ ବଡ କଥା। ଆଉ ରିଷ୍ଟ କର୍ମ ଆଉ କଣ କେମିତି କରୁଛ?
ହଁ ଚାଲିଛି ଆମ ଗାଁରେ ଦାଦାମାନେ ଭାଇମାନେ କରୁଛନ୍ତି। ମୁଁ ଟିକେ ବାହାରକୁ ଆସିଛି ହାରି
ହୁଁ। ଆଉ ଆଶ୍ରମ କେବେ ଯାଇଥିଲୁ?
ଆଶ୍ରମ ଯାଇଥିଲି ଏବେ ଯାଇଥିଲି
ହୁଁ ହୁଁ।
ଏଇ ଯେଉଁ ଏପ୍ରିଲ ମାସରେ
ହୁଁ ଏଇ ଯୋଉ ସବୁ ଯାଇଥିଲ ବିନ୍ଧା ଯୋଉ ଡାକିଥିଲେ ତ ଉତ୍ସବ ପରେ ନା କଣ? ସେଇଟା ପ ଥିଲା ଗୋଟେ ପ୍ରୋଗ୍ରାମରେ ଏବେ ଥିଲା ସବୁ ଛୋଟ ଛୋଟ ଏଇ ଆଠ ବର୍ଷରୁ ଷୋଳ ବର୍ଷ ଭିତରେ ପିଲା ଯିବା ପାଇଁ। ଆଉ ନାଟ କହିଥିଲେ ଛୋଟ ଛୁଆଙ୍କୁ
ନାହିଁ ଆଣ୍ଟି ଟିକେ ନିବେଦନ ଥିଲା ତ ମୋ ସାନ ଭାଇଟା କଣ ପଢିବ ବୋଲି ପ୍ଲସ ଟୁ ଏକ୍ଜାମ ଦେଇଛି
ହୁଁ ହୁଁ।
ସେଇଟା ଟିକେ ନିବେଦନ କରୁଥିଲି ଆ
ହଁ ହଁ ହଁ। ଅବିନାଶ ସାଙ୍ଗରେ ଫେସ ଟୁ ଫେସ କଥା ହେଲୁଣି ନା ନାଇଁ?
ହଁ ଆଜ୍ଞା।
ହଁ।
ଆଉ ବିଧି ପଣ୍ଡିତ ମାନେ କି ଚକୋଲେଟ ହାତରେ ଧରେଇ ଦେଇଥିଲେ। ନା ବି ମାନେ ସମସ୍ତଙ୍କୁ ଜଣ ଜଣେକି ଜଣେକି ପଚାରିଥିଲେ।
ହୁଁ ହୁଁ ହୁଁ।
ଆଜ୍ଞା।
ସେଇଟା ତ ହେଲା ଆମର ବଡ କଥା ଆଉ। ଠାକୁରଙ୍କ ପରିବାର ଥରେ ଆଚାର ଦେବ କହୁଛନ୍ତି ଅବିନିବିନ କି ଯିଏ ଧରିଛି ଅବିନ ଯାର ହାତ ତ ଧରିଛି। ତା ଜୀବନରେ ଆଉ ଚିନ୍ତା ନାହିଁ।
ଆଜ୍ଞା।
ସେ ତାର ଚାଲିଲା ଆକୁ ତାର ଆଉ ପଥ କେହି ରୁଝି ପାରିବେନି। ସେ ଚାଲିଲା ମାଡ଼ିକି। ତେଣୁ ତ ଅବିନ୍ଦାଙ୍କ ସଂସ୍ପର୍ଶରେ ତମ ଆସିବ ତାଙ୍କ ସାମ୍ନା ସାମ୍ନି ରହିବ। ତାଙ୍କ ଆଖିରେ ଆଖି ମିଶେଇକି ଯେତେବେଳେ ରହିବ ସେଇଟା ତମେ ଉପଲବ୍ଧି କରିବାର। କଣ ସିଏ?
ଆଜ୍ଞା ତାଙ୍କୁ ଦେଖିଲେ ତ କିଛି ମନେ ପଡ଼େନି। ଭାବୁଥିବେ ଏଇଟା ଯାଈ କହିବି ଏଇଟା ଯାଇ କହିବି।
ଖାଲି ହେଇ ମୁହଁଟା ହିଁ ମନେ ପଡିବ ମୁଁ ଏତି ସବୁଦିନ ମୋବାଇ ଦେଖିଲେ। ସେ ଆଖିଟା ଯେମିତି କରୁଛନ୍ତି ମୋ ଏ ଚେଷ୍ଟା କର କରିବା ପାଇଁ ସେ ଉଠଡା କରିକି ଯେମିତି କଥା ହୁଅନ୍ତି ମୁଁ ଏଇଠି କରିବି ମତେ ଏଇଟା ଗୋଟେ ଲାଗେ। ନଁଁ ସତ ସେ କେମିତି ଏମିତି ଆଖିଆ କରିକି ଏମିତି ଅନେଇ ଦଉଛନ୍ତିୁ ଏମିତି କରୁଛନ୍ତି। ମୁଁ ବି ସେମିତି ଚେଷ୍ଟା କରେକି ଏମିତି କରିବା ପାଇଁ। ତ ଏଟା ମୁଁ ଜାଣିଛି ସେଟା ଦୁଃସାହସ କୁହାଯିବ ତାଙ୍କୁ ଆମେ ତାଙ୍କୁ ଆମେ ଧରିକି ଚାଲିବା। ତାଙ୍କୁ ଫଲୋ କରିବା କିନ୍ତୁ ତାଙ୍କୁ ଅନୁସରଣ କରିବା ନୁହଁ। କିନ୍ତୁ କଣ ସେ ଏମିତି ଗୋଟେ ବ୍ୟକ୍ତିତ୍ୱ ମାନେ ତାଙ୍କର ଯୋଉ ଆଖିରଚାହାଣୀ ଉଠକୁ ଯୋଉ ଟାଇପ ର କଥା କହୁଛନ୍ତି। ଆଉଁ ବେକକୁ ନେଇକି ଯେମିତି କହୁଛନ୍ତି ସେଟା ତ ଆ ତମେ ମନକୁ ପଳେଇଆଉଛି ହେଇଯାଉଛି ଆଉ। ମନେ ମନେ ମୁଁ ମୋବାଇଲ ଦେଖୁଥିବି ତାଙ୍କୁ ଦେଖୁଥିବି ହସଥିବ ମାନେ ଗୋଟେ କେମିତି ଲାଗିବେ ମତେ। ହଁ ଲାଗି ସେ ସେ ମିଶିଛନ୍ତି ଯୋଉମାନେ ଜାଣିବ ସେ କଣ
ଆଜ୍ଞା ମୁ ଫଟୋ କି ଷ୍ଟାଟସ୍ ଦେଲେ କୁହନ୍ତି। ଇଏ କିଏ?
ହଁ ଆମର ବି ଏମିତି କହିବେ। ଆରେ କଣ ତମ ଇଏ? କାହାକୁ ତୁ ଗୁଲ କରୁଛୁ କି କଣ ଏଇ ଫଟୋଟା ଛାଡିଛୁ। ଆମ ଝିଅକୁ ପଚାରନ୍ତି ଏବେ ଆମ ଝିଅକୁ ମୁଁ କହିଛି ତୁ ନାହିଁ କାଇହିଁ କରୁ ହଁ କରିବୁ ସତରେ ତୋ ଲବ ବିିନ୍ଦା। ନାଇଁ କରିବା କିଛି ଦରକାର ନାହିଁ ଉଲଭ ବିନ୍ଦା।
ମୁଁ ବା ହଁ ମାରିବି।
ତେଣୁ ନାହିଁ କରିବନି ସତରେ ସେଇଟା ସ ତ ପ୍ରେମ ତାଙ୍କରି କୋଉଠି ସଙ୍କୋଚ କରିବାର ନାହିଁ। ସଙ୍କୋଚ ହିଁ ଦୁଃଖ ପ୍ରସାରଣ ହିଁ ସୁଖ। ତେଣୁକରି କୋଉଠି ତାଙ୍କ କଥା କହିବା ପାଇଁ ବା ତାଙ୍କୁ ମୁଁଁ କୋଉଠି ପ୍ରଚାର କରିବା ପାଇଁ ମତେ ଯଦି ଲ ଜାଲାଇଲେ ଜାଣିବ ସେଥିରେ ଦୁଃଖ ଅଛି।
ଆଜ୍ଞା।
ହ ମୁଁ ଭଲ ପାଉଛି ବାସ ତାଙ୍କୁ ବୁଝେଇ ମୋ ପ୍ରେମ ଟା ବୁଝିଲା ବେଳକୁ ତମକୁ ଟିକେ ଲାଗିବ ହାଡେ କିନ୍ତୁ ସତରେ ମୁଁ ତାଙ୍କୁ ଭଲ ପାଉଛି। ସେଟା ସତ ନା ନହେଲେ ମୁଁ କାହିଁ କାହିଁ ମୋର ଦେଲୁନି ଷ୍ଟାଟସ୍ ଟ କି ମୁଁ ତୋର କାହିଁ ଦେଲିନି ତ ତାଙ୍କୁ ଆମେ ଦଉଛେ ମାନେ କଣ ଆମ ତାଙ୍କ ପ୍ରତି ଭଲ ପାଇବା ଅଛି।
ଆଜ୍ଞା।
ତରେ ମୁଁ ତାଙ୍କୁ ଦଉଛି।
ସମସ୍ତେ କୁହନ୍ତି ସୁନ୍ଦର ପୁଅଟେ ଇଏ
ହଁ ଆଉ କହ ଆମ ଯ କହ ସୁନ୍ଦର ପିଲା ଟା। ଆଉ ତୁ ଭଲ ପାଉଛୁ କି ୟାକୁୁ ଭଲ ପାଉଛୁ କି? କାହିଁକିନା ତାଙ୍କର ବି ଯୋଉ ଭୋଜନ ଗୁଡା ବାହାରିଛିନି। ଆଜିକାଲି ଯୋଉ ପ୍ରେମକୁ ନେଇକି ଯୋଉ ଗୀତ ଗୁଡା ବାହାରିଛି ବୁଝିଦେବ ଯିଏ ବାର୍ତ୍ତା ଗୁଡ଼ା ସତରେ ଲାଗିବ କି ତମେ ତାଙ୍କୁ ପ୍ରେମ କରିକି ଗତ ଏଇଟା ଦେଇଛ କି। ଏଇ ଟାଇପର ତ ଅଛି। ନିହାତିରୀ କହିବା ଏଟା ସତ ବି ଯଏ କହୁଛିଟା ସତ ବି ଘଟଣାଟା।
ଆମ ଜେନେରେସନ୍ ମାନେ ସେ ଠାକୁରଙ୍କ କଥାକୁ ଆମ ଜେନେରେସନ୍ ଅନୁସାରେ ତା ମାନେ ସେଇଭଳିଆ କଥା କହିକି ବୁଝେଇ ଦିଅନ୍ତି। ଠାକୁରଙ୍କ ବାଣୀ ଗୁଡା। ଆଜ୍ଞା।
ତ ବହୁତ ଦିନ ହେଲାଣି ମୁଁ ଆଶ୍ରମ ଯିବି ଯିବି ଛଟପଟ ଛଟପଟ ହେଲିଣି। ହଁ ତାଙ୍କୁ ସବୁବେଳେ କହୁଛି ପ୍ରଭୁ କୋଉ ଦିନ ଯିବି କୋଉ ଦିନ ଯିବି। ଦେଖିବା ବାହାରି ଏଇ ଜୁନ ରେ ହିଁ ଯିବୁ ଲାଷ୍ଟିକରେ ଆଉ। ଟିକେଟ କରିନୁ ଆଶା ଟିକେଟ କରିନୁ ସଡ଼ନ ପ୍ରୋଗ୍ରାମ ରେ ଯିବୁ ଆଉ।
ହଁ।
ହୁଁ।
ମାନେ ନିଜେ ଯେତେ ଆଡୁ ଚେଷ୍ଟା କରିୁଥିବୁ ଯାଇ ହ
ହଁ ନିହାତି ସେଦିନ ଯୋଗାଡ ତ ହେଇଯିବ ଆଉ। ଏବେ ମା ଗୋଟେ ହୁଁ।
ଆଜ୍ଞା କୁହନ୍ତୁ।
ଏବେ ଅଙ୍କଲ କଣ କଲେ କହିଲେ ଆଶ୍ରମ ତାଙ୍କ ମନ ଟିକେ ହେଲା ଯିବା ପାଇଁ ମୁଁ କହିଲି ଯାଅ। ତାପରେ ଏମିତି କିଛି ସୁବିଧା ହେଇପାଇଲାନି। ଆମେ ମାନ ଏମିତି ଶୋଇଛୁ ଆମ ଗାଁରେ ହେଦ ଥାଏ କଣ ଗୋଟେ ପ୍ରୋଗ୍ରାମ ଥାଏ ମାନେ ପ୍ରୋଗ୍ରାମ କୁ କିଏ କଣ ସବୁ ବାହାରୁ ଆସନ୍ତି ପିଲାମାନେ ଉତ୍ସବ ଗାଁ ର ହଉଛିନେ ସବୁ ଆସିବେ। ସେଦିନ କଣ ହେଲା ଜଣେ ଭାଇ ଆମର ଫୋନ କଲେ କହିଲେ ରଣା ଭାଇ। ଟିକେ ବାହାରୁନା ଆଶ୍ରମ ଯିବା ଇଏ କହଲେ କେବେ ଯିବା ନା ଆଜି ସଡ଼ନ ଯିବା କାରରେ। ଆରେ ମା ସେ ଖାଇ ବସିଥିଲେ ସାଙ୍ଗେ ସାଙ୍ଗେ ସେ ଖାଇ ବସିଥିଲେ ମୁଁ ଆଡେ ପ୍ୟାକ୍ କରୁଛି।
ଆଜ୍ଞା।
ଖାଇବାରୁ ଉଠିଲେ ଫ ଆମର ଏଠି ପ୍ରୋଗ୍ରାମ ପାଇଁ ଲୋକ ପୁରା ଗାଁରେ ଚାଲିଛି ପ୍ରୋଗ୍ରାମ ଚାଲିଛି କହିଲେ ଚଳେ। ଆଉ ଘଣ୍ଟେ ପରେ ହବ କିନ୍ତୁ ରେଡି ହଉଛନ୍ତି ସବୁ ଲୋକ ଇଏ ତାଙ୍କର ବ୍ୟାଗ ଧରିକି ଗଲେ। ଗାଁ ରେ ତାପରେ ସେଇ ଫଙ୍କସନ ଯୋଗୁ ଧୁଆଧୁମଁ ଟିକେ ଝଡା ଝାଟି ବାହାରିଲା ଆଉ। ମୁଁ କହିଲି ଦେଖିଲ ଠାକୁର ଯୁଆଡେ ମଙ୍ଗଳ ତମକୁ ସିଆଡକୁ ନେଇଯିବେ। ତମେ ଯଦି ଆଜି ଏଇଠି ରହିଥାନ୍ତ ନିହାତି କେ ନା ଗାଁର ପ୍ରୋଗ୍ରାମ ମାନେ ତ ଆମେ ଯିବାକୁ ପଡିବ ନା ଟିକେ।
ଆଜ୍ଞା।
ତେଣୁକରି ଯାହେଲେ ଗୋଟେ ଏମିତି ଝଟକାଟେ ଆମେ ପାଇଥାନ୍ତେ।
ଆଜ୍ଞା।
ତାେତି ସେଟା ଠାକୁର ତଙ୍କୁ ଆଉ ନହେଲେ ସଡ଼ଣ କାହିଁ ତଙ୍କୁ ଜଣେ କିଏ ଫୋନ କରିବ ତମେ କାହିଁ ଖାଇ ବସିଥିବା ଆଡେ ପକ୍ ହବ ପୁଣି ଜିନିଷ ଘରେ ନାହିଁ ପୁଣି ସେତେବେଳେ କ୍ୟାସ ବି ଘରେ ନାହିଁ ସଡନ କେମିତି ଜଣେ ଯିବ? ତେଣୁକରି ସେଟା ସେ ନେଇଯାଆନ୍ତି କଣଟା ଆସିବା ଆଗରୁ ନେଇଯାଆନ୍ତି।
ଏଥର ଟା ଆମେ ବି ଯୋଉ ଯାଇଥିଲୁ ମାନେ ପୁରା ସାଙ୍ଗେ ସାଙ୍ଗେ ଟିକେଟ କରିକି ଯାଇଥିଲୁ। ମାନେ ମୁଁ ଭାବି ନଥିଲି ମୁଁ ଯିବି ବୋଲି। ଦିଦି ସାଙ୍ଗେ ସାଙ୍ଗେ କହିଲେ ଆସେ ଆମେ ଯିବା ତୋର ଟିକେଟ ହେଇଗଲା।
ହଁ ହଁ।
କ୍ୟାନସେଲ୍ ହେଇ ହେଇକା ହେଲା।
ହଁ। ସେଇଟା ଗୋଟେ ଖୁସି ଲାଗେ ମାନେ ସଡନ୍ ହୁଏ ବଢିଆ ମଜା ଲାଗେ କାହି ତାଙ୍କ ଦଇଆରେ ଆଟା କାମେ ହେଇ ତୁଳ ଅନୁଭବ କରନ୍ତି ଯେ ତାଙ୍କ ଦୟାଟା ପ୍ରକୃତରେ କଣ ଆମେ ଟିକେ ବିଶ୍ଵାସ ଥିବା ଦରକାର ଭଲ ପାଇବା ଟିକେ ଦରକାର ତାଙ୍କ ପ୍ରତି।
ଆଜ୍ଞା ତାପରେ ଆମେ ଯୋଉ ଗଲୁ ଅବିନି ଦାଦା ତିନି ଦିନ ଆମ ଯିବାର ପୂର୍ ପୂର୍ ତିନି ଦିନ ପୂର୍ବରୁ ଦର୍ଶନ ଦଉନାହାନ୍ତି। ତାପରେ ଆମେ ଯୋଉଦିନ ଗଲୁ ସମସ୍ତେ କହିଲେ ଅବିନ୍ଦଦା ତ ଦର୍ଶନ ଦଉନାହାନ୍ତି ଆଉ କଣ ହବ। ତାପରେ ଆମେ ଖାଲି ନାମ କଲୁ ନାମ୍ କଲୁ ସମସ୍ତେ ତାର ଖାଲି ନ ଠାକୁ ଠାକୁରଙ୍କ ପାଖରେ ଯଣେଇିଲୁ ଯେତେଳେ ପ୍ରଣାମ କରିବାକୁ ଗଲୁ ଠାକୁର ଆଚଯ୍ୟଙ୍କ ଦେବଙ୍କ ପାଖ ଜଣେଇଲୁ କି ଟିକେ ଅବିନ୍ଦଦାଦା ଆସନ୍ତୁ ବୋଲି ତାର ଅବିନ୍ଦ ଦାଦାଙ୍କ ସହିତ ପୁରା ତିନି ଥର ଦେଖା ମାନେ ଦର୍ଶନ ଦେଇଛନ୍ତି।
ହୁଁ ହୁଁ।
ଆଜ୍ଞା ତାପରେ ଆସିଲେ ଆଜ୍ଞା।
ହଉରେ ମା ତାହେଲେ ରହୁଛି ମୁଁ।
ଆଜ୍ଞା ଆଜ୍ଞା।
ହଉ ଜୟ ଗୁରୁ।
ଜୟ ଗୁରୁ।